ହ୍ୟାଲୋ
ହଁ ନ ନ ନମସ୍କାର।
ନମସ୍କାର
ଆଉ ଶୁଭ ସନ୍ଧ୍ୟା ଆଉ ଆପଣଙ୍କ ଦେହ କେମିତି ଅଛି।
ସେଥିପାଇଁ ତ କଲ୍ କରିଥିଲି। ଆଉ ମୁଁ କଣ କରି ମୋ ଶରୀରରେ ବହୁତ କଷ୍ଟ ଯନ୍ତ୍ରଣା ପାଉଚି। ଏ ଡାକ୍ତର ବି ମୋ ପରାମର୍ଶ କରିଦେଲା ପରେ ବି ଭଲ ହଉନି। କେତେ ସେ ବଟିକା ଗୁଡ଼ାକ ଖାଇବା ଦିନକୁ ନଅଟା ବଟିକା ଖାଇ ଖାଇ ଦେହ ହାତ ପୁରା ଦର୍ଜ ରହୁଚି। କଣ ଟିକେ ପରାମର୍ଶ ଦେଲେ ଆଉ କୋଉଠି ଦେଖିଲେ ଭଲ ହେବେ?
ଆପଣ ଆମର ଆୟୁର୍ବେଦିକ୍ ଚିକ୍ ଚିକିତ୍ସା ଅଛି। ସେଠି ସବୁ ଆଉ ସେଠି ବହୁତୁ ହଁ ଭଲ ସୁବିଧା ସରକାର ତରଫରୁ ମିଳୁଚି।
ମୁଁ ଆଚ୍ଛା ଆଚ୍ଛା ତମେ କହୁଚ ଯେ ଯୋଉ ଆୟୁର୍ବେଦିକ୍ ମାନେ ଗଲେ ଟିକେ ଭଲ ହବ ନାଇଁ। ଆଚ୍ଛା ଆଚ୍ଛା ଆୟୁର୍ବେଦିକରେ ଏଇ ଯୋଉ ମାନେ ଏମିତି କଣ ପଇସା ପତ୍ର ଲାଗୁଛି ସେଠି ନାଁ ପଇସା ପତ୍ର ଲାଗୁନି।
ନାଇଁ ଆଜ୍ଞା ସେଇଟା ହଉଛି ଆମର କେନ୍ଦ୍ର ସରକାରଙ୍କର। ତେଣୁ ବହୁତ୍ ସବୁ ଭଲ ସୁବିଧା ବହୁତ୍ ସବୁ ଉପକାର ହଉଛନ୍ତି ସେଠି। ସେଠି ଆମର ଆଣ୍ଠୁ ଗଣ୍ଠି ଉପରେ ଏ ସବୁ ସେଠି ତାଙ୍କର ଉଁ ଚିକିତ୍ସା କରଉଛନ୍ତି। ଆଉ ସେଠି ତେଲ ମାଲିସ୍ ତ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଏବେ ତ ଓଡିଶାରେ ବହୁତ୍ ଲୋକଙ୍କର ହଉଚି।
କୁହନି ସତୁରି ପଶ୍ ପ୍ରତିଶତ ଲୋକଙ୍କୁ ହଉଚି। ତାପରେ
ଆଜ୍ଞା।
ମୋର ବାୟସ ବୟସ ହାରାହାରି ତିରିଶି। କିନ୍ତୁ ମୁଁ ଏତେ ଯ ଯନ୍ତ୍ରଣା ପାଉଛି ଯେ ମାନେ ମୋ ପାଖରେ ଅସହ୍ୟ ହେଇ ପଡୁଛି ତ ମୁଁ ସେଥିପାଇଁ ତମେ ଯେହେତୁ ଟିକେ ତମର ସବୁ ଜଣାଶୁଣା ବୋଲି ମୁଁ ତମର ପରାମର୍ଶ ପାଇଁ ଆଁଇ କଲ୍ ଟା କରିଥିଲି। ଆଉ କଣ କହୁଛନ୍ତି ସେଠିକି ଗଲେ ଦେହ ଭଲ ରହିବ? ପୁରା ଆପଣ ଜାଣିଛନ୍ତି ଆପଣଙ୍କ କ ଥା ଟିକେ ରହିଯାଉଛି ଟିକେ ଦୂରେଇକି ଆସି କଥା ହୁଅନ୍ତୁ ତ।
ଆଜ୍ଞା ହାଁ। ଆଉ ମୁଁ ଜଣେ ସେଇ ଆଣ୍ଠୁ ଗଣ୍ଠି ରୋଗୀ ମୁଁ ବି ବହୁତ୍ ସେଠି ରହିକି ଉପକୃ ତ ହେଇକି ଆସିଛି।
ସେଠି ବାଛା ଶୁକ୍ରକୁ।
ଆଜ୍ଞା।
ଆଛା ଆଛା ତାହାଲେ ଆପଣଙ୍କର ଆପଣ ବି ସେଠିକି ଯାଇଥିଲେ ଯଉ ଦେହ ଖରାପ ହଉଥିଲା। ଆପଣ କହୁଛନ୍ତି ଏବେ ଟିକେ
ବହୁତ୍ ଭଲ ଲାଗୁଛି ଆଜ୍ଞା ସେଠି ଆମର ଓଡିଶାର ଡ କ୍ଟର ଓଡ଼ିଶାର ଡାକ୍ତର ଆସୁଛନ୍ତି।
ଆଛା ଆଛା ଆଛା ଠିକ୍ ଅଛି ତାହେଲେ ମୁଁ ଉଁ ଥରେ ଯିବା ପାଇଁ ଚେଷ୍ଟା କରିବି ଯେହେତୁ ଆପଣ ଗୋଟେ ଭଲ ପରାମର୍ଶ ଦେଇଛନ୍ତି କାରଣ ଔଷଧ ଦେହ ପାଇଁ ସବୁଦିନି ଭଲ ନୁହେଁ ନା ଯଦି କିଛି ଆୟୁର୍ବେଦିକ୍ ରେ ଆମେ ଭଲ ହେଇ ପାରିବା ତ ଆମେ ଯୋଉ କୁହନ୍ତି ଯଉ ଚେର ମୂଳ ସର୍ଷ ଦେଇକିନା ତ ଆମେ ଚେ ଚେ ଷ୍ଟା କରିବି ମୁଁ ସେଠିକି ଯିବା ପାଇଁ। ଆଉ ସେଠି କଣ ଖାଇବା ପିଇବାର ବ୍ୟବସ୍ଥା କେମିତି?
ହଁ ସେଠି ଆମ ସ କେନ୍ଦ୍ର ସ ସରକାକାର ତରଫରୁ ବହୁତ୍ ଭଲ ଖାଦ୍ୟପେୟ ବ୍ୟବସ୍ଥା ଅଛି ତେଲ ମାଲିସ୍ ସହିତ ଆମର ଯୋଗ ପ୍ରାଣାୟମ ଏଇ ସବୁ କରାଯାଉଛି।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
ଆଉ ଆପଣ ଯଦି ମୋ ସହିତ ନ ମୋ କଥାବାର୍ତ୍ତା କରନ୍ତୁ ମୁଁ ଆପଣଙ୍କର ଅ ସେଠି ନେଇକି
ଆଛା ତାହାଲେ ମୋର ବାପା ଆସନ୍ତୁ ମୁଁ ତାଙ୍କ ସହିତ କଥା ହେବି। କାରଣ ଯାହା ଯେକୌଣସି ଯୁଆଡେ ଯାଉନା କାହିଁକି ତ ଆମେ ବାପାଙ୍କୁ ପରାମର୍ଶ ନେବା ନିହାତି ଦରକାର ତ ମୋ ବାପାଙ୍କ ସହିତ କଥା ହେଇ ମୁଁ ଆପଣଙ୍କୁ ଜଣେଇଦେବି କିନ୍ତୁ
ଆଜ୍ଞା।
ଆପଣଙ୍କର ଯୋଉ ସେଠି କେତେ ଦିନ କଷ୍ଟ ପାଇଲା ପରେ ଆପଣ କେତେ ଦିନ ଯାଇକିନି ରହିଲେ
ସେଠି ତ ମୁଁ ଆ ପ୍ରାୟ ଦି ମାସ ହବ ସେଠି ଯାଇକି ଚିକିତ୍ସା ହେଇକି ଆସେ। ସେଠି ବହୁତ୍ ସୁବିଧା ସରକାର ତରଫରୁ ବହୁତ୍ ସୁବିଧା ହୁଏ । ଆପଣ ମୋ ସହିତ ଯୋଗାଯୋଗ ରଖନ୍ତୁ ମୁଁ ଆପଣଙ୍କୁ ନେଇ ସେଠି ଭଲ କରିକି ନି
ଆଚ୍ଛା ଆଚ୍ଛା ମୁଁ ବହୁତ୍ ଚେଷ୍ଟା କରୁଛି ଯିବା ପାଇଁ ଆଉ ଏତିକି ଯେ ମାନେ ମୋର କଷ୍ଟ୍ କଷ୍ଟ ଶୁଣନ୍ତୁ ମାନେ ମୁଁ ଯେତେବେଳେ ସକାଳୁ ସକାଳୁ ଉଠୁଛି ମୋର ହାତ ଗୋଡ ପୁରା ମୁଠା ଭଳିଆ ହେଇଯାଉଛି ମାନେ ଯୋଉଥି ଫଳରେ ତେଲ କିମ୍ବା ଗରମ ପାଣିର ସେକ ଯଦି ଦଉଛି ତ ତାହେଲେ ମୋର ଭଲ ହଉଛି ନହେଲେ ଭଲ ହଉନି। ତ ମୁଁ ବହୁତ୍ କଷ୍ଟ ପାଉଛି ତାପରେ ଦୁନିଆ ଅର୍ଥ ଖର୍ଚ୍ଚ ହେଲାଣି ଯେହେତୁ ସେ ଡ଼ାକ୍ତର ପ୍ରତି ମାସରେ ଦଶ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ମୋର ଖର୍ଚ୍ଚ ହଉଛି।
ଆଜ୍ଞା।
ମୁଁ ଭାବିଲି କେମିତି ଭଲ ହେବି ତ ମୋର ଭଉଣୀ ମତେ କହିଲେ କି ନାଇଁ ଆପଣଙ୍କର ଉଁ ଙ୍କ ଦେଲେ ଯେ ଆଙ୍କର ସହିତ କଥା ହେଲେ ଏ କହିପାରିବି କିଛି ଉପାୟ ଦେଇପାରିବି।
ନାଇଁ ଏ ଏଇ ଆଣ୍ଠୁ ଗଣ୍ଠି ରୋଗୀ ତ ବହୁତ୍ ଏବେ ବଢିଗଲେଣି। ତେଣୁ ଆୟୁର୍ବେଦିକ ଚିକିତ୍ସା ମୋ ମତରେ ବହୁତ୍ ଭଲ।
ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କ ଙ୍କର ଅ କହିବା କଥା କି ସେ ଚିକିତ୍ସକ ପାଖରୁ ଗଲେ ଦେହ ହାତ ସବୁ ଭଲ ହଉଛି ନାଇଁ ତାହେଲେ ମୁଁ ଚେଷ୍ ଚେଷ୍ଟା କରିବି ଆଉ ସେଠି ସେ ଖାଦ୍ୟ କଁ କହିବେ ମାନେ କଁ କଁ ଖାଇବା ପାଇଁ ସେ ଦେବେ।
ସେଠୁ ସକାଳୁ ଆପଣଙ୍କୁ ପାଉଁରୁଟି ଆଉ କ୍ଷୀର ହଁ ତାପରେ ଏ ଦଶଟା ବାଜିଲେ ପଞ୍ଚକର୍ମ ଚିକିତ୍ସା କରାନ୍ତି। ତାପରେ ଠିକ୍ ବାରଟା ବାଜି ଯାଇଥିଲେ ଆଣିକି ଭାତ ଡାଲି ଏ ଆଉ ତରକାରୀ ଆଣିକି ଦେବେ। ତାକୁ ଖାଇବେ ଖାଇସାରିଲା ପରେ ଡ଼କ୍ଟର ଆସିବେ ଆପଣ ଅ ଆପଣଙ୍କୁ ଚିକିତ୍ସା କରିବେ ଚିକିତ୍ସା କରିସାରିଲା ପରେ ଏଁ ବହୁତ୍ ତାପରେ ଶୋଇବେ ଶୋଇ ସାରିଲା ପରେ ଉଠିକି ଟିକେ ବାହାରେ ବୁଲାବୁଲି କରିବେ କରିସାରିଲା ପରେ ପୁଣି ଆପଣଙ୍କୁ ଯୋଗ ପ୍ରାଣାୟାମ ଟିକେ କରାଇବେ କରିଇ ସାରିଲା ପରେ ରା ରାତି ରେ ରୁଟି ଦେବେ ଚାରିପଟ ଆଉ ଡ଼ାଲମା ଡ଼ାଲମା ଦେଇକି ଏବେ ଦେବେ ତାପରେ ଏ ଆସିବେ ଉଁ ଡ଼ାକ୍ତର ଆସିକି ପୁଣି ଆପଣଙ୍କୁ ଔଷଧ ଦେବେ। ତାପରେ ଆପଣ ଔଷଧ ଖାଇକି ଆରାମ ଶୋଇବେ ଆଉ।
ଆଚ୍ଛା ଆଚ୍ଛା ଆପଣ କିନ୍ତୁ ଗୋଟେ ଭଲ ପରାମର୍ଶ ଦଉଛନ୍ତି ଯଦି ମୁଁ ଦେଖୁଛି କାରଣ ଏଠି ତ ମୋର ଦୁନିଆ ଅର୍ଥ ଖର୍ଚ୍ଚ ହେଲାଣି ତଥାପି ମୋର ଯନ୍ତ୍ରଣ ମାନେ ବଢି ଚାଲୁଛି କମୁନି ତ ମୁଁ ଉଁ ଥରେ ଯିବି ନିଶ୍ଚିନ୍ତ ସେ ଡ଼ାକ୍ତରଙ୍କ ସହ ହଁ ପରାମର୍ଶ କରିବି ଯଦି ମତେ କିଛି ଫଳାଫଳ ମିଳିଲା ତାହେଲେ ମୁଁ ନିଶ୍ଚି ତ ପୁନର୍ବାର ପୁନର୍ବାର ସେଠିକି ଯିବା ପାଇଁ ମୁଁ ଚେଷ୍ଟା କରିବି ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କର
ଇଏ ତ ଦେହ ତ ଏମିତି ହେ ହେଲା ଆପଣ ଏବେ ରଜ ଟା କେମିତି କଣ କଟିଲା?
କୁହନ୍ତୁନି କୁହନ୍ତୁନି ସେଇ କଷ୍ଟରେ କଁ କରିବା ଯେହେତୁ ଆମେ ଓଡିଆ ଆମର ତ ରଜ ପର୍ବ ହଉଛି ଶ୍ରେଷ୍ ଟ ମାନେ ଯୋଉଟା ଆମର ବଡ ପର୍ବ ଯେମିତି ଆମର ରଥଯାତ୍ରା ହଉଛି ଆମର ବଡ ଏମିତି ରଜ ପର୍ବ ତ ଓଡିଶାର ମାନେ ଝିଅ ମାନଙ୍କର ସବୁଠୁ ବଡ ପର୍ବ ନା। ତ ଚେଷ୍ଟା କଲି ଆଉ ରଜ ଯେହେତୁ ବର୍ଷରେ ଥରେ ତ ମୁଁ ସେଥିପାଇଁ ଧ୍ୟାନ ଦେଲେ କିନ୍ତୁ ଏତିକି ମୁଣ୍ଡ ଧୋଇବାର ଟିକେ ମତେ କମ ମାନେ ଯେମିତି ପାଣି ମୁଁ କମ ୟୁଜ କରୁଛି ଥ ମାନେ ବରା ପ୍ରକୃତ ପାଣି କି ମୁଁ ଟିକେ କମ୍ ବ୍ୟବହାର କରୁଛି ନହେଲେ ଦେହ ହାତ ଫୁଲି ଯାଉଛି ନା ଟିକେ ମୁଁ ସତର୍କ ରଖିକି ଜଗି ରଖି କରୁଛି ଆଉ ଆପଣ କେମିତି ରଜ ପାଳନ କଲେ
ନାଇଁ ରଜ ବହୁତ୍ ଆନନ୍ଦ ଉଲ୍ଲାସରେ ପାଳନ କରାହେଲା। ଦୋଳି ଖରା ହେଲା ଆମର ରଜ ପିଠା ପୋଡ ପିଠା ମହାଣ୍ଡି ପିଠା ଘରେ ତିଆରି ହେଇଥିଲା ମୁହେଁ ଆମର ପୋଡ଼ପିଠାଟି ବହୁତ ସ୍ୱାଦ ହେଇଥିଲା ଆମର ଗାଁ ଗହଳିରେ ଗାଈ ଗୋବରରୁ ସବୁ ଗୁଣ୍ଡା ଘଷ ତିଆରି ହୁଏ ସେ ଗୁଣ୍ଡା ଘଷିରେ ଚୁଲିରେ ପକେଇକି ତାକୁ ପୋଡ ପିଠା ତିଆରି ହେଲା। ବହୁତ୍ ସ୍ଵାଦ ହେଇଥିଲା ଖାଇକି ବହୁତ ଆନନ୍ଦ ଉଲ୍ଲାସରେ ରଜ ପାଳନ କରାହଲା ଆଉ
ଆଚ୍ଛା ଆଚ୍ଛା ଆପଣ ତାହେଲେ ବହୁତ୍ ଉଁ ଖୁସିରେ ରଜ ପାଳନ କଲେ ଆଉ ଘରେ ଘରେ ଆପଣଙ୍କର ସମସ୍ତେ କିଭଳି ଅଛନ୍ତି ଭଲ ଅଛନ୍ତି ନା।
ହଁ ଆପଣଙ୍କ ପରିବାରରେ
ପରିବାରରେ ହଁ ସମସ୍ତେ ଭଲ ଅଛନ୍ତି କା ଯେହେତୁ ଟିକେ ଋତୁ ପରିବର୍ତ୍ତନ ହଉଛି କିଛି ନା କିଛି ଦେହ ଖରାପ ସମସ୍ତଙ୍କର ରହୁଛି କାହାକୁ ଥଣ୍ଡା ତ କାହାକୁ ଜ୍ଵର କାହାକୁ ଝାଡ଼ା ତ କାହାକ୍ ବାନ୍ତି ଏମିତି
ଓହୋ
ଆଉ ଏବେ ଆପଣ କଣ କରୁଛନ୍ତି?
ଏବେ ବର୍ତ୍ତମାନ ମୁଁ ସନ୍ଧ୍ୟା ଦେବି ବୋଲିକି ଟିକେ ପ୍ରଶ୍- ପ୍ରସ୍ତୁତ ହଉଥିଲି ଆଉ ଦେହ ହାତ ଅସ୍ୟ ଯନ୍ତ୍ରଣା ଯୋଗୁ ମୁଁ ଭାବିଲି ଆପଣଙ୍କ ପରାମର୍ଶ ନେବି ସେଥିପାଇଁ ଟିକେ କଲ୍ କରିଥିଲି ଆଉ
ଆପଣ ମୋ ସହିତ ଯୋଗାଯୋଗ ରଖନ୍ତୁ ମୁଁ ଆପଣଙ୍କୁ ସେଇ କେନ୍ଦ୍ର ସରକାରଙ୍କର ବଡ଼ ଡାକ୍ତରଖାନା
ଆଚ୍ଛା ହଉ ଠିକ୍ ଅଛି ମୁଁ ଟିକେ ହୁଁ ଚେଷ୍ଟା କରୁଛି ଦିହ ହଁ ପାଇଁ ଆଉ। ଓଁ ଏବେ ବର୍ତ୍ତମାନ ଟିକେ ଘର ଖରକା ସରିଲା ଟିକେ ଧୁଆ ଧୁଆ ହେଇକି ମୁଁ ସଂଜ ଦେବାର ବ୍ୟବସ୍ଥା କରିବି ତ ଯଦି ମତେ ଟିକେ ସମୟ ମିଳିବ। ମୁଁ ଆଜି ରାତି କିମ୍ବା କାଲି ଭିତରେ ଆପଣଙ୍କ ସହିତ କଥା ହେଇକି ସେଇ ଜାଗାକୁ ଯିବା ପାଇଁ ମୁଁ ଟିକେ ଚେଷ୍ଟା କରିବି ଆଉ ବୁଝିଲେ। ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ଦେହ ପେନ ବର୍ତ୍ତମାନ ଭଲ ଅଛି ତ।
ହଁ କଣ କହିଲେ?
ଆପଣଙ୍କ ଦେହ ବର୍ତ୍ତମାନ
ହଁ ବର୍ତ୍ତମାନେ ବର୍ତ୍ତମାନେ ସେଇ ଆୟୁର୍ବେଦିକ ଚିକିତ୍ସା ହେଇଥିବାରୁ ମତେ ବହୁତ୍ ଆରାମ ଲାଗୁଛି ମୁଁ ବର୍ତ୍ତମାନ୍ ଉ ଚଲାବୁଲା କରୁଛି ଆମର ଗୋଟେ ଧାନ କିଆରି ପାଖରେ ଆସି ବସିଛୁ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ମୁଁ ଉପଭୋଗ କରୁଛି ମୋ ପାଖରେ ପାଖରେ ମୋର ଗୋଟେ ସାଙ୍ଗ ବସିଛନ୍ତି ସେ ବହୁତ୍ ତାର ମୋର ବହୁତ ପ୍ରିୟ ସାଙ୍ଗ।
ତାହେଲେ ଆକୁ ଆପଣଙ୍କଠୁ ଆଜି ମୁଁ କଥା ହେଇକି ବହୁତ କିଛି ଶିଖିବାକୁ ମିଳିଲା ଯୋଉଥିପାଇଁ ମୋର ଅଯଥା ଅର୍ଥ ଖର୍ଚ୍ଚ ହଉଛି ମୁଁ ଚେଷ୍ଟା କରୁଛି ଯିବି ବୋଲି ଆଉ ହଁ ଆପଣଙ୍କୁ ମୋ କଥା ଆପଣଙ୍କୁ କେମିତି ଲାଗିଛି ଟିକେ ମତେ ମତାମତ ହେଲେ ବୁ ମୁଁ ଖୁସି ଅନୁଭବ କରିବି ବୁଝିଲି ମୋ କଥା ଆପଣଙ୍କୁ କିଭଳି ଲାଗିଛି।
ବୋହୁତୁ ଭଲ ଲାଗିଲା, ଆପଣଙ୍କ ଶରୀର କେମିତି ଆରୋଗ୍ୟ ହଉ ମୁଁ ଭଗବାନଙ୍କ ପାଖରେ ଏତିିକେ ପ୍ରାର୍ଥନା କରୁଛି। ଆପଣ ଜ- ଜଲଦି ଠିକ୍ ହେଇଯାଆନ୍ତୁ, ଏତିକି ମୋର କାଳିଆ। ଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା।
ଆଚ୍ଛା- ଆଚ୍ଛା- ଆଚ୍ଛା ହଉ ଠିକ୍ ଅଛି ମୁଁ ଟିକେଏ-ଏ ଉଁ- ଉଁ -ଏଁ -ଏଁ ବର୍ତ୍ତମାନ ପାଇଁ ରଖୁଛି ଆଉ ଆମ ଯଦି କିଛି ସମୟ ମିଳିଲା। ତ ମୁଁ ଆପଣଙ୍କ ସହିତ ହଁ କଥା ହେଇପାରିବି ଆଉ କଁ ବର୍ତ୍ତମାନ ପାଇଁ ମୁଁ ଟିକେ ରଖିଦଉଛି ଆଉ। ଆଜ୍ଞା- ଆଜ୍ଞା ରହିଲି ଆଜ୍ଞା ନମସ୍କାର୍ ଶୁଭ ସନ୍ଧ୍ୟା।